କଣ କରୁଚୁ।
ଏ ବସିଛି ଆଉ କଣ କରିମି‌ ତୁ କଣ କରୁଛୁ?
ଏଇ ମୁଁ ବି ସେଇ ବସିଥିଲି ଆଉ।
ଗରମ ଲାଗୁଛି ନା।
ହଁ ଗରମ ଲାଗୁଚି ଆଉ।
କଣ ଖାଇଥିଲୁ?
ହୁଁ ଏଇ ପଖାଳ ଭାତ, ଚିକେନ ତରକାରୀ। ଚିକେନ କଷା, ଶାଗ ଭଜା, ଆଳୁ ଭଜା।
ଏତେ କଥା ଖାଇଥିଲୁ।
ହଁ।
ଆଉ ବର୍ଷା ହଉଛି ନାଲୋ ବାବା?
ନା ବର୍ଷା ଜୋରେ ଉଠେଇଛି କାହିଁ ବର୍ଷା ନାହିଁ କାଲି ଯାହା ବର୍ଷା ହେଇଥିଲା ଆଜି ନାହିଁ ବର୍ଷା।
ନାହିଁ ବର୍ଷା।
ନାଇ ଖାଲି ମେଘ ଉଠେଇଛି କିନ୍ତୁ ହଉନି ବର୍ଷା।
ଆଉ ବାଡ଼ିରେ କଣ ଲଗା ହେଇଛି‌।
ଆମର।
ହୁଁ।
ଗଛ, ଲଙ୍କା ଗଛ, କଲରା ଗଛ।
ସବୁ ଲଗେଇଛୁ ତାହେନେ ପାଣି ଦେଇଚୁ ପାଣି ଦେଇଛୁ ନା? ନାଁ ନାଁ ବର୍ଷା ହଉଛି ଆଉ କଣ ପାଣି ଦେବି।
କାଲି ବର୍ଷା ହେଇଥିଲା ଆଜି ବି ସେ ଓଦା ଅଛି ଆଉ ପାଣି ଦେଇନି।
ଓହୋ ଆଉ ତମର ଗୋରୁ ଗାଈ ଅଛନ୍ତି ନା?
ହଁ ଅଛନ୍ତି।
ଅଛନ୍ତି କେତୁଟା ଗାଈ କେତୁଟା?
ଗୋଟେ ଗାଈ ଗୋଟେ ବାଛୁରୀ। ଆଉ ତମର ଗଛ ଲଗେଇଛ ନା?
ହଁ ଆମର ଗଛ ଲଗା ହେଇଛି।
କଣ ଗଛ?
ଏ ଭେଣ୍ଡି, ଝୁଡ଼ଙ୍ଗ। ଆଉ କାକୁଡ଼ି, ଲଙ୍କା, କଣ୍ଟାଫଳ। ଜହ୍ନି। ଫୁଲ ଗଛ ଆଜି ସବୁ ଗଛ ଲଗାହେଇଛି। ଆରେ ଏତେ ଗଛ ତମର ଲଗେଇଛ ଆଉ।
ପରିବା କିଣିବାକୁ ପଡୁନଥିବ ବାହାରୁ।
ଉଁ ଏଇ ଗଛ ୟା ଲଗା ହେଇଛି ହେନେ ସିନା ପରିବା କିଣିବାନେଇ। ଆଉ ତୋ ବୋଉ କୁଆଡେ ଯାଇଛି କିଲୋ ବାବା?
ବୋଉ ଏଇ।
କଣ ପାଇଁ?
ଏଇ ମୋ ମାଉସୀ ଝିଅକୁ ଆଜି ଦେଖିବାକୁ ଆସିବେ ତ ସେଥିପାଇଁ।
ହଁ ଆଉ ଆଜି ତୋ ବୋଉ ପେଟେ ଖାଇଦେଇ ଆସିବ ଆଉ।
ହଁ।
ତୁ କଇଥୁ ନା ତୋ ନାଗି ଆଣିବା ପାଇଁ।
ଆଣିଲେ ଆଣିବେ ନହେଲେ ନାହିଁ ଆଉ।
ଆଉ ତମର ପା ଦୋକାନ ଟେ ଦେଇଚ?
ହଁ।
ଆଉ ଦୋକାନରେ ତ ବାପା ନାହାନ୍ତି କିଏ ଯାଇଥିଲା ତୁ ଯାଇଥିଲୁ।
ହଁ ମୁଁ ଯାଇଥିଲି ବସିକି ଆସିଥିଲି ଆଉ।
ବିକ୍ରି ହଉଚି ନା।
ହଁ ସେଇଭଳିଆ ଆଉ।
ଆଉ ତୋର ସ୍କୁ ସ୍କୁଲ କୋଉଦିନ କଲେଜ ଖୋଲିବ?
କଲେଯେ ସେଇ ଦୁଇ
କେ ଆଡ଼ମିସନ୍ ଫେର୍ ପା ହବ।
ହଁ।
ଆଉ ତୁ ଯୋଉ ଯାଉଥିଲୁ ଏଠିକି ଟ୍ରେନିଂ ଯାଉଥିଲୁ ନା କଣବା ଟାଟା।
ହଁ।
ତୋର ସଇଲାଣି।
ନା ସରିନି କା ଆ କାଲି ଯିବି କାଲି ପହରଦିନ ଗଲେ ସରିଯିବ।
କାଲି ପରଦିନ ସରିଜିବ ତୋ ଆଣ୍ଟି ଘଠିକି ଯିବୁ ବୋଲି କହୁଥିଲୁ କଉଦିନ।
ଦେଖିବା କାଲି ପହର ଦୀନ ଆଡକୁ। ସରିଲେ ଏକାଥରେ ସିଆଡୁ ସିଆଡୁ ଯଦି ହବ ସେଠିକି ପଳେଇବି ଆଉ।
ଓ ହୋ ତୋ ଆଣ୍ଟିର କେତୋଟି ପୁଅ ଝିଅ ରେ?
ଗୋଟେ ପୁଅ ଗୋଟେ ଝିଅ।
ପଢ଼ୁଛନ୍ତି ନା ସେମାନେ?
ହଁ।
ଆଉ ତୁ ତୋ ମା ଅଛି ତମ ଘରେ ନା ତୋ ଆନଟି କତିରେ?
ଆଁ ଆନଟି କତୀରେ।
ଆଣ୍ଟି କତିରେ। ତୁ ଏ ସନ୍ଧ୍ୟାବେଳେ କଣ ଖାଇବୁ ତମ ଘରେ ତ କେହି ନାହାନ୍ତି କଣ ଖାଇବୁ?
ହୁଁ ବୋଉ ଆସିବ ଆସିନି ଆଶ୍ ପଳେଇ ଆସିବ।
ଆଉ ଗୋରୁ ଗାଈ ସବୁ ଆସୀସାଇଲେଣି ନା।
ହଁ ଗୋରୁ ଗାଈ ଆସିସାରିଲେଣି।
ଆଉ ତମର କୁକୁଡ଼ା ରଖିଛ ନା?
ନା।
ରଖିନ କୁକୁଡା।
ନା।
ଆଉ କୁକୁଡ଼ା ଦିଇଟା ରଖିନେ ଅଣ୍ଡା ଖାଆନ୍ତୁ ନା ତୁ ଅଣ୍ଡା ଖାଇବା ଲୋକ।
ନା ରଖିନୁ ଏରା କୋତରା ହଉଛନ୍ତି କୁ ଆ ହଗି ହୁଗେଇକିନା ସବୁ ଘରର।
ଆଲୋ ହଗିବେ ରେ କୁକୁଡ଼ା ତମେ ହଗୁନ କି?
ଆଉ ଘରେ ହଗି ଦଉଛନ୍ତି ଆଉ ଘରରୁ ସାରା ପଶିକି।
ଆଁ। ଘର ପଶିକି ହେରା ପୋଛିନେ ହବ ନା ଆଉ କୁକୁଡ଼ାଟା ନ ରଖିନେ ଅଣ୍ଡା ଖାଇବ କେମିତି?
ଏରା କୋତରା କରୁଛନ୍ତି କିଏ ରଖିବ?
ହଁ ତୁ ତୋର ହେଠି ପଳଉଚୁ ଯାଇକି ଭଲ ମନ୍ଦ ଖାଉଚୁ ଆଉ। ଏଠି କାହିଁକି କୁକୁଡା ରଖିକି ଘୁଅ ପୋଛିବ ନୁହଁ କି?
ଆ ବୋଉ ବି ହଇରାଣ ହବ ରଖିଲେ ଡେଲି ପୋଛିବାକୁ ପଡିବ ତା ଅଣ୍ଟା ତ ଏମିତିରେ ହଉଛି।
ହୁଁ ହୁ
ସେ ରଖିଲା ହଁ ହଁ।
ତୋ ବାପାଙ୍କର କଣ ହଉଥିଲା ବୋଲି କିକହୁଥିଲେ ଅଣ୍ଟା ଗୋଡ଼ ଫେରେ ତୋ ବୋଉର ହେଲାଣି। ହୁ ହୁ ଏରେ ଶଳା ଆମ ଘର। ଘର ପରିବାର ସମିତିକର କଣ ଏମିତିଆ ରୋଗ।
ଆଉ ସହଜେ ଉ ଏତେ କାମ କଲା ବେଳକୁ ଆ ଗାଈ ଗୋରୁ ଅଛନ୍ତି କୁକୁଡା ଫୁଣି ରଖିଲେ ତାଙ୍କ ଇଏ ପୋଛିପୋଛି ତାର ହଧିକ ହବ ଫୁଣି।
ହୁ ଆଉ ଜାମୁଁକୋଳି ସଇଲାଣି ନା ଅଛି?
ହଁ ଜାମୁ କଳି ସଇଲାଣି ଆଉ ଗୋଟେ ଗୋଟେ ଲାଗିଛି ଯେ କଉଠି ଗୋଟେ ଗୋଟେ
ଆମ୍ବ ସରିବଣି ଆ?
ହଁ ଆମ୍ବ ସରିଲାଣି ଯୋଉ କଲିମ ଆମ୍ବ ଖାଲି ଅଛି ଗୋଟେ ଦିଟା ଉପରେ। ଆଉ ତଳ ଯେତିକି ଥିଲା ତାକୁ ମୁଁ ପାରିକି ନେଇକି ଘରେ ରଖେଇଦେଇଥିଲି। ଏଇ ଗୋଟେ ଗୋଟେ ପାଚି ଯାଉଛି ଇଏରେ ପେ ଖାଉଛି
ବୁଝିବେ ଏତିକି ହ ହ। ତ ପଢ଼ାପଢ଼ି ଭଲସେ ମନ ଦେଇକି ବାବା କରିବୁ ଆଁ।
ହଁ।
ହୁ ପଢ଼ିଲେ ସିନା ଭଲ। ତ ମନେ ଦେଇକି ଆଡ଼ୁ ତୋତେ ତ ସମଇ ତମ ଗାଁରେ ସମସ୍ତେ ଭଲ କହୁଛନ୍ତି ଆଉ।
ହୁଁ ହୁଁ।
ହଁ ଅ ହଁ ତ ଖୁଡି ଏ ତ ଦାଦା ବାହା ହେଇଛି ନୂଆ ଖୁଡି ତ ତତେ ଭଲ କହୁଛି।
ସମସ୍ତେ ତୋତେ ଭଲ କହୁଛନ୍ତି ଆଉ ତମ ବନ୍ଧୁବାନ୍ଧବ ଜାଗ ତୁ ଶୁଣିଲା ବେଳକୁ ସୋହନ ହଉଛି ସୁନା। ସୁନା ଆଉ ସୁନା ସୁନା ଭଳିଆ କାମ କନେ ସୁନା ଆଉ ଜାଣିଛୁ। ତୁ ଯଦି ଖାଲି ପାଠ ପଢ଼ିକି ଚାକିରି ଖଣ୍ଡ କରିବୁ ତୋତେ ସମସ୍ତେ ମୁଣ୍ଡରେ ମୁଣ୍ଡେଇବେ।
ମନେ ଦେଇକି ବାପା ପାଠ ପଢ଼ିବୁ ଆଁ।
ହଁ।
ହୁଁ। ଆଉ ଆଉ କଣ କହିଁମି ହାପି ଦାଦା ହାପି ଦାଦା ଯାଇଛି ଡ୍ୟୁଟି।
କେତେବେଳେ ଗଲେ?
ଆ।
କେତେବେଳେ ଗଲେ?
ଏଇ ଇ ସାଢ଼େ ବାରଟାରେ ଯାଇଛି ଡ୍ୟୁଟି ତାର ଆଜି ବିସି ଦିଇଟା କରିବ କାଲି ସକାଳୁ ଆସିବ।
ଓହୋ ଏକା ସାଙ୍ଗରେ ଦିଇଟା ଡ୍ୟୁଟି କରିଦେଉଛନ୍ତି ତାହେଲେ।
ହୁଁ ଆଜି ଡବଲ ଡ୍ୟୁଟି ତାର ଅଛି ଆଉ। ସେଇଥିପାଇଁଁ ପା ଖାଇବା ନେଇକି ଯାଇଛି ରୁଟି ମାଂସ କଷା ନେଇଛି। ରାତିରେ ଖାଇବ କଲା ହେଲା ବାହାର ଖାଦ୍ୟ ଖାଇଲାବେଳକୁ ଦିହଉ ଭଲ ହେଉନି।
ହଁ ବାହାରଟାରେ ସବୁଦିନ ଆଉ ଖାଇବେ କି ସବୁଦିନ ଯାଉଛନ୍ତି ମାନେ ଯାହାହେଲେ ବି ଟିଫିନ ନେଇକି ଯିବେ।
ହଁ। ଟିଫିନ୍ ନେଇକି ଯାଇଛି କହିଲା ବୋଓ ବାହାର ଖାଦ୍ୟ ଖାଇମିନି ମୋତେ ଯାହାନେ କରିକି ଦିଅ ତାକୁ ଦେଇ ଟିନ୍ କରିକି ଆଉ। କାଲି ସକାଳେ ଯାଇକି ଆସ ଆ
ତୁ କଣ ଖାଇଥିଲୁ? ଆସିଲେ
ହଁ ମୁଁ ସେଇ ଭାତ ଖାଇଥିନି ମାଂସ ଖାଇଥିନି।
ଭଜାଭୁଜି କରିଥିଲା ସବୁ ଖାଇଥିନି ଆଉ କାକୁଡ଼ି ସାଲଟ କରିଥିଲା ତାକୁ ଖାଇଥିନି ମିକ୍ସଚର୍ ମେଞ୍ଚେ ଖାଇଥିନି ଆଉ କଣ ଖାଇମି ଲୋ ବାବା? ମୋ ଦାନ୍ତର ତ କିଛି ହଉନି ଆଉ। ଯେତିକ ଖାଉଛି ଢେର ମୁଁ ଆଗରେ ଏତେ ଖାଏନି। ଏଇ ତୋ ହାପିଦାଦାର ବାହାଘର ହେଲା ପରେ ମୁଁ ବହୁତ ବହୁତ ଖାଉଛି।
ଆଉ ତୋର ଯୋଉ ଦେହ ଖରାପ ହେଇଥିଲା କମିଲା ନା?
ହଁ କମି ଯାଇଛି ଯେ ଟିକେ ଟ ଆଉ ଟିକେ ଟିକେ ଅଛି ଆଉ କଣ କରିବା?
ମେଡିସିନ୍ ଖାଉଛୁ ନା?
ହୁଁ।
ଆଉ ଥରେ ଡକ୍ଟର କତିକି ଯାଇଥିଲୁ ନା ଯାଇନୁ?
କାଲି ପା ଦାଦା ଯାଇକି ମେଡ଼ିସିନ୍ ଆଣିଚି।
ଏ ମେଡିସିନ ଆଣିଛନ୍ତି ଯାଇଁକି ଆଉ ଥରେ ଡକ୍ଟରଙ୍କ କତିରେ ଚେକ ଅପ୍ କରିଦେଇଥାନ୍ତୁ କମିଲାଣି କି ନାହିଁ?
ନା ମନା କରିଥିଲା ସିଏ ବେଲ୍ଟ ପିନ୍ଧିବା ପାଇଁ କହିଥିଲା ଏଇରା ଗରମରେ କିଏ ବେଲ୍ଟ ପିନ୍ଧି କି ରହିହଉନି। କାଟୁ କାଟୁ କରୁଛି ମୋର କିଏ ବେଲ୍ଟ ପିନ୍ଧିବ।
ଗରମ ହଉ ପଛେ ଫ୍ୟାନ୍ ତଳେ ବସିକି ହଉ ପଛେ ତ ବେଲ୍ଟଟା ପିନ୍ଧିଥାନ୍ତୁ ନା ଆଉ ଗରମ ହଉଛି। କହିଲେ ଆଉ ଅଣ୍ଟା ଟା ପୁଣି ହବ।
ତିନି ଦିନ ତ ପିନ୍ଧିଚି ଏଇରା ଗରମରେ ନିଜେ ବସିହଉନି ମୋର ବେଲ୍ଟ ପିନ୍ଧିକି କିଏ ବସିବ।
ହଉ ପଛେ ଫ୍ୟାନ୍ ତଳେ ବସ ପଛେ କିନ୍ତୁ ଆଉ ବେଲ୍ଟ ଟା ପିନ୍ଧିକି ବସିଲେ ଯେ ତ ଅଣ୍ଟା ଟା କମିଯିବ। ମେଡିସିନ୍ ଖାଉଛୁ ଏକାଥରେ କମିଯିବ ନା ଆ ପୁଣି
ହଁ ପିନ୍ଧିବା ଆଜିଠୁ ପିନ୍ଧିବି।
ନ ପିନ୍ଧିଲେ ହବନି ପୁଣି ହଁ ଆମ ଆଡେ ବି ସେଇ ମେଘ ଉଠେଇଛି।
ହୁଁ ମେଘ ଉଠେଇଲାଣି ଆଉ।
ବର୍ଷା ହଉଛି ନା ତମ ଆଡେ?
ନାରେ ବର୍ଷା ନାହିଁ ଗରମ ତ ହେଉଛି ଯେ ରହିହେଉନି।
ଜୋରେ ଗରମ?
ହୁଁ।
ହେଇ ହେଇକି ଆମ ଆଡେ ସେଇ ମେଘ ଉଠେଇଛି ଠୋପେ ଠୋପେ ପକଉଛି କିନ୍ତୁ ଜୋରେ ହଉନି। ଖାଲି ଠୋପେ ଠୋପେ ପକଉଛି।
ଏରା ଗରମ ହେବ କାଲି ସ୍ନାନ ପୂର୍ଣ୍ଣିମା ଠାକୁରଙ୍କର ଆଉ। କାଲି ସ୍ନାନ ପୂର୍ଣ୍ଣିମା ଅଣସର ଘରେ ରହିଲେ ଆହୁରି ତ ଗରମ ହେବ ଆଉ। କଣ କରିବା ବର୍ଷା ଟିକେ ଟିକେ ହେନେ ଭଲ ହୁଅନ୍ତା କାଲି ବର୍ଷା ହେଇଥିଲା ବୋଲି ଭଲ ଲାଗିଲା।
ତଥାପି ତ ଗରମ କାଲି।
ହୁଁ ତଥାପି ଗରମ ଯେ ବର୍ଷା ହେଇଥିଲା ବୋଲି ଟିକେ ଭଲ ଲାଗୁଥିଲା ଆଜି ବର୍ଷା ନାହିଁ ବୋଲି ବେଶୀ ଗରମ ଲାଗୁଛି।
ଯେତିକି ହବା କଥା ଗରମ ସେତିକି ନହେଇକି ଟିକେ କମ ଗରମ ହବ ଆଉ।
ହୁଁ। ତୁ ବୋଉ ଆ ନ ଆସିବା ଆଗରୁ ପଳେଇ ଆସିବୁ ଘରକୁ କୁଆଡ଼େ ଅଛୁ ତୁ ପଳେଇ ଆସିବୁ ଆଁ
ନା ଆମେ ଏଇ ଘରେ ଅଛୁ ବାଡିରେ ବୁଲୁଚୁ ଘରକୁ ପଳେଇବା।
ହଁ ଘରକୁ ପଳେଇ ଆସିବୁ କେହି ନାଥିବେ ଘରେ ତୁ ପଳେଇ ଆସିବୁ। କଣ ଯାହା ଘରେ ଥିବ ଖାଇ ଖୁଆଦବୁ।
ହଁ ହଁ।
ସନ୍ଧ୍ୟାବେଳ ହେଇଗନେ ପଳେଇ ଆସିବୁ।
ହଉ ଆଉ କଣ କହୁଛୁ ନା ରହୁ
ହଁ ର ଆଉ କଣ କହିମି ର।
ହଉ।